ୟା
ହଁ ମ୍ୟାଡ଼ାମ ନମସ୍କାର।
ଆଉ ଆପଣଙ୍କର ଖିଆପିଆ ସରିଲାଣି। ଆସି ଏଗାର ପା ଏଗାର ସାଢେ ଏଗାରଟା ପା ଟା ପାଖି ହେଲାଣି।
ଆ ଏଇ ଅଧଘଣ୍ଟା ହବ ଖାଇ ପିଇକି ଆସିଚି ଶୋଇବାକୁ ଟିକି ଆଉ।
ଆଚ୍ଛା। ଆଉ ଆପଣ ଆଜି ରୋଷେଇ କରିଥିଲେ କଣ?
ମୁ କରିଥିଲି ଟିକେ କୁକୁଡ଼ାରୁ ଅ ଟିକେ ଭାଇ ଆଣୁ ଆଣୁ ଟିକେ ଡେରି କରିଦେଲେ। ଆଉ ଡେରି କରୁ କରୁ ରୋଷେଇ କରୁ କରୁ ଖାଇବା ଡେରି ସବୁ ଡେରି ଆଉ କଣ।
ହଁ ଶୁଭୁନି ଆପଣଙ୍କ କଥା।
ସେୟା ଆଉ ତାପରେ ବି ଆସିଥିଲେ ଆଜି ଯୋଉ ମୋର ଭଉଣୀ ଭେଣୀଇ ଆ ସେଇ ସୁ ଯେମ ସେଥିପାଇଁ ପାଇଁ ଟିକେ ଡେରି ହେଇଗଲା ଆଉ।
ଆଚ୍ଛା ରାତିରେ ଆସିଥିଲେ ନା ସକାଳେ ଆସିଥିଲେ?
ନାଇଁ ସେ ସନ୍ଧ୍ୟାବେଳେ ଆସିଥିଲେ ପଳେଇଲେ ଆଉ।
ଓହୋ ବୁଲିକି ପଳେଇଲେ ଆଉ।
ହୁଁ। ହଁ।
ହାଲୋ ଆଉ ଖରାବେଳେ ଆପଣଙ୍କର କଣ ରୋଷେଇ ହେଇଥିଲା ଆଜି?
ଖରାବେଳେ ମାଛ ତରକାରି ହେଇଥିଲା।
ଶୁବୁନି।
ମାଛ ତରକାରୀ ହେଇଥିଲା।
ଆଚ୍ଛା ଆପଣ ଫୋନେଟାକୁ ଦୂରେଇକି ଧରୁଚନ୍ତି କି?
ନାଇଁ ନାଇଁ ପାଖରେ ଧରିଚି ଶୁବିଲା ଏବେ।
ହଁ ସୁୁବିଲା।
ଆଉ କୁହନ୍ତୁ।
ଆଚ୍ଛା ଏଇ ଯୋଉ ମାଛ ବେସରଟା କେମିତି କଣ ବନାଯାଏ ତାର ପ୍ରୋସେସ ଟା ଆପଣ ଯଉ ସରିଷ ମସଲା ଦେଇ ବନାନ୍ତି ଆ। ପଣ ଜାଣିଛନ୍ତି କି?
ହଁ। ଫାଷ୍ଟରେ ତ ମାଛ ଭଜା ତ ଆପଣ ଜାଣିଥିବେ ମାଛ ଧୋଇ ଧାଇକି ତାକୁ ଟିକେ ହଳଦୀ ଆଉ ଲୁଣ ଗୋଳେଇକି ତାକୁ ଅଧଘଣ୍ଟା ପାଇଁ ରଖିଦେବେ ଅଧଘଣ୍ଟା ପାଇଁ ରଖିଦେଲେ କଣ ହୁଏ ନା ତା ଦେରରେ ସେଇ ଯୋଉ ଲୁଣ ହଳଦୀର ସ୍ଵାଦ ଟା ତା ଦେହରେ ମିଶିଯାଏ। ବୁଝୁଛନ୍ତି ଆଉ ଯଦି ଆମେ ସାଙ୍ଗେ ସାଙ୍ଗେ କରିବ ସେ ତ ଲାଗିବ କିନ୍ତୁ ସେଭଳି ଟେଷ୍ଟ ଆସିବନି। ବୁଝୁଚନ୍ତି ସେଭଳି ସ୍ୱାଦ ଆସିବ ନାହି ହଁ। ଏ ମାଛ ଭଜା ସରିଲା ପରେ ତମେ ଟିକେ ଯୋଉ କଣ ପିଆଜ ରସୁଣ ଆଉ ସୋରିଷ ଅ ଶୁଖିଲା ଲଙ୍କା ଜିରା ଟିକେ ଏଡାକୁ ପାଣି ଟିକେ ଟିକେ ହଲକା ପାଣି ଦେଇକି ତାକୁ ବାଟିବ। ପୁରା ଯେମତି ପୁରା ପତଳା ହେଇଯାଇଥିବ ବୁଝିପାରୁଚ ଖଦଡ଼ା ରହିବନି।
ଆଜ୍ଞା।
ଖଡ ରହିଲେ ତ ତେ ସୋରିସ ଭଳିଆ ଖାଲି ପାଟିକି ଖଦଡ ଖଦଡା ଲାଗିବ ଯେମତି ପ୍ଲେନ୍ କରିଦେବେ। ପ୍ଲେନ କରି ଟିକେ ହାଲକା ତେଲ ଦେବେ। ଟିକେ କଶ୍ମୀରୀ ଯୋଉ ଲଙ୍କାାଗୁଣ୍ଡ ଅଛି ତାକୁ ଟିକେ ହାଲକା ଦେବେ। ଯାହା ଫଳରେ ତରକାରୀ ଟା ଟିକେ ଲାଲ ଲାଲ ଦେଖାଯିବ ବୁଝୁଛନ୍ତି। ହଁ ତାପରେ ଏଇ ଯୋଉ ମସଲା କ ସେ ମସଲା କୁ ଟିକେ ତମେ କଣ କର ନା ତାପରେ ଟିକେ ପକେଇବ। ପକେଇବ ଯେହେତୁ ଏଟା ସୋରିଷ ମସଲା ତମେ ବେଶୀ କଷିବାନି ଅଳ୍ପ ହାଲକା କଷିକି ଟିକେ ପାଣି ଦେଇକି ତାକୁ ଗୋଟେ ଆମ୍ବୁଲ କିମ୍ବା ଆପଣଙ୍କର ଯଦି ଆମ୍ବୁଲ ନଥିବ ଆମ ଓଡିଆ ଘରେ ତ ଆମ୍ବୁଲ ଥାଏ ବୁଝିବ ନା ତ ଆମ୍ବୁଲ ଯଦି ନ ଥିବ ବିଲାତି ଫାଳେ ପକେଇଦବ
ହଁ।
ଆପଣଙ୍କୁ ଯୋଉ ଭଳି ଭାବରେ ଖଟା ଦରକାର ଆପଣ ସେଇଭଳି ଭାବରେ ତାକୁ ମିଶେଇ ପାରିବେ। ହେଲା ବିଲାତି ପକେଇକି ତାପରେ ଯେତେବେଳେ ଲୁଣ ଟିକେ ପକେଇବେ ତାକୁ ଘାଣ୍ଟି ଦେଇକି ଫୁଟେଇବେ ଯେପର୍ଯ୍ୟନ୍ତ ମାଛ ଦରକାର ସବୁଠାରୁ ଗୋଟେ ବଡ ଜିନିଷ ହଉଛି ଯେପର୍ଯ୍ୟନ୍ତ ଆପଣଙ୍କର ତରକାରୀ ଫୁଟି ନଥିବ ଆପଣ ସେଥିରେ ମାଛ ପକେଇବେ ନାହିଁ କାରଣ ସେଟା ଭେଦିକି ଅଲଗା ଟାଇପ ର ଲାଗିବ।
ଭେଦିକି ଭେଦିକି ଗୁଣ୍ଡ ହେଇଯିବ ବା ନ ଭେଦିକି ବି ମେଲଟ୍ ହେଇଯିବ ବି।
ହଁ ସବୁ ପୁରା ଗୁଣ୍ଡ ହେଇ
ଆ ତରକାରୀ ଆମର ହେଇ ତର ତରକାରୀ ଆମର ହେଇ ହେଇ ଆସୁଥିବ ଆମେ ମାଛ ଭଜା ଗୁଡିକ ଗୋଟଏ ଗୋଟେ ଗୋଟିଏ ପରେ ଗୋଟଏ ପକେଇଦବା।
ସେତେବେଳେ ତରକାରି କେତେ ସୁନ୍ଦର ଲାଗିବ ଆଉ ଆପଣ କେମତି କୋଉ ଭଳି ନୂଆ ପ୍ରୋସେସ ଯଦି କିଛି ଜାଣିଛନ୍ତି ହାତ ମାଛର କିଛି ବି ଗୋଟେ ନୂଆ ପ୍ରୋସେସ୍ ଜାଣିଛନ୍ତି ଆପଣ ଟିକେ କହୁନାହାନ୍ତି ମୁଁ ସେଇଭଳି ଭାବରେ
ଆଚ୍ଛା ଆପଣ ଯେମିତି ଶୁଣନ୍ତୁ ଆପଣ ଯେମିତି ମାଛଟା ତରକାରୀ କରିଲେ ମୁଁ ସେମିତି ଆପଣଙ୍କୁ ମାଛର ବେସରଟା ଆପଣଙ୍କୁ ବ ଵ ବତେଇ ହେଉଛି ଶୁଣନ୍ତୁ ଆପଣଙ୍କ ମାଛ ଫ୍ରାଏଟା ହ୍ୟାଲୋ।
ହଁ କୁହନ୍ତୁ।
ହଁ। ମୁଁ କହିଲି ଆପଣ ପ୍ରଥମେ ଆପଣ କେତେ ଜଣ ଖାଇବେ ମାଛ ଆପଣ ଧର ପାଞ୍ଚ ଜଣ ପାଇଁ କରୁଛନ୍ତି। ଆଛନ୍ତି ଆପଣ ଗୋଟେ କାମ କରିବେ ଆପଣ ଗୋଟେ କିଲି ମାଛ ନେଇକି ଆସିବେ
ଭଲ ମାଛ ଦେଖିକି ଆଜ୍ଞା ଆଣିବେ ଏବେ ତ ଦାଗି ମାଛ ଭଲ ବି ରହିଯାଉଛି ଆମର ବରଫ ଦିଆ ମାଛ ସବୁ ଆଠ ଦଶ ଦିନ ତିନି ଲେଖା ରହିଯାଉଛି ଆପଣ ଟିକେ ମାଛ ଦେଖିକି ଆଣିବେ ମାର୍କେଟ ରୁ ଆଣିବେ ଟିକେ ଟାଣ ମାଛ ଦେଖିକି ଆଣିବେ ଆପଣ ମାଛଟି ଆଣି ସାରିଲା ପରେ ଆପଣ ଆପଣ କଣ କରିବେ ନା କି ମାଛଟିକୁ ଭଲ ଭାବରେ ଘରେ କାତି ଛଡେଇକି ଭଲ ଭାବରେ ଧୋଇଦେବେ ପରିଷ୍କାର କରିକି ଏବଂ ଆପଣ ଗୋଟେ ବେଲା ନେବେ ସେ ବେଲାରେ ଆପଣ ମାଛ ଗୁଡ଼ିକ ମାଛ ଗୁଡ଼ିକ ନେଇଥିବେ କିଛିଟା ଲୁଣ ଏବଂ କିଛି ସେଇଟା ହଳଦୀ ଆପଣ ପକାଇ ଭଲ ଭାବରେ ମିଶ୍ରଣ କରିବେ ଏବଂ ଭଲ ଭାବରେ ମିଶ୍ରଣ କରିବା ପରେ ଆପଣ ଗୋଟେ କଡ଼େଇ ନେବେ କିମ୍ବା ଗୋଟେ ପାତ୍ର ନେବେ ପାତରେ କିଛି ତେଲ ନେବେ ସୋରିଷ ତେଲ ଆପଣ କଚି ଘନୀ ସୋରିଷ ତେଲ ଆପଣ ନେବେ ରିଫାଇନ ରେ ଆପଣ ଭାଜି ବେନି ମାଛର ସ୍ୱାଦ ଆଜ୍ଞା ପଳେଇବ ବୁଝିପାରୁଛନ୍ତି ନା ଆପଣ ହଲ ଶୁଭୁଚି ଆପଣଙ୍କୁ
ହଁ ହଁ କୁହ ଆପଣ କୁହନ୍ତୁ।
ହଁ। ଆପଣ ଗୋଟେ ପାତ୍ରରେ ନେବେ ତେଲ ନେବେ ଆପଣ ସୋରିସ୍ ତେଲ କଚି ଘନୀ ଡବଲ ହରିଣ ମଧ୍ୟ ନେଇ ପାରିବେ ଆପଣ ସୋରିସ୍ ତଲ ନେଇ ଆପଣ ମାଛ ଗୁଡ଼ିକ ଗୋଟଏ ଗୋଟେ ଗୋଟଏ ଗୋଟେ ଭଲ ଭାବରେ ଭାଜି ନେବେ ନାଲି କରିକି ତାପରେ ଆପଣ ମସଲା ପାଇଁ ଆପଣ କିଛିଟା ଆ କିଛିଟା ରସୁଣ ଏବଂ କିଛିଟା ପିଆଜ ଏବଂ କିଛିଟା ଅଦା ଏବଂ କିଛିଟା ସୋରିଷ ଏବଂ କ ଶୁଖିଲା ଲଙ୍କା ଆପଣ ଭଲ ଭାବରେ ଗ୍ରାଇଣ୍ଡରରେ ହେଉ ବା ଶିଳରେ ହେଉ ଆମର ଏବେ ତ ଆମର ଶିଳରେ ବାଟିଲେ ଆପଣଙ୍କୁ ଭଲ ଟେଷ୍ଟଟା ଆସିବ ଆପଣଙ୍କ ଘରେ ଯଦି ଶିଳ ଥିବ ଶୀଳ ଥିବ ଆପଣ ଶିଳରେ ହି ମଧ୍ୟ ବାଟିବେ ଦି ପାରିବେ ହାଲୋ।
ହଁ କୁହନ୍ତୁ।
ହଁ ଆମ ଗାଁ ଗହଳିରେ ଲୋକ ଲୋକମାନେ ଯେଉଁ ଭଲ ବାସ କରୁଚନ୍ତି ଭଲ ମନ୍ଦ ତାଙ୍କର ସବୁ ଶିଳ ଅଛି ଏବେକା ସହରରେ ତ ବାସ କରୁଥିବା ଲୋକ ଲୋକମାନଙ୍କ ଅ ଲୋକମାନଙ୍କ ପାଖରେ ପ୍ରାୟତଃ ଗ୍ରାଇଣ୍ଡର ହେଇଗଲାଣି ଘରେ ଘରେ ସମସ୍ତଙ୍କର ଗ୍ରାଇଣ୍ଡର ରେ ସବୁ କରୁଚନ୍ତି ଶିଳର ମଧ୍ୟ ଏବେ ଲୋପ ସବୁ ଘଟିବାରେ ଲାଗିଚି କିନ୍ତୁ ଗାଁ ଗହଳିରେ ଭଲ ମନ୍ଦ ଶିଳ ଯାହାଉ ଗୋଟା ଗୋଟା ଦେଖିବାକୁ ମିଳୁଚି। ଆପଣ ଶିଳରେ ଯଦି ଭଲ ଭାବରେ ମସଲା ଟିକେ ବାଟି ଦେଇଥିବେ
ପୁରୁଣା ଜିନିଷ ର ଢାଞ୍ଚା ଛାଡି ନାହାନ୍ତି ସେମାନେ ତାଙ୍କ ଘରେ ଶିଳକୁ ରଖିଛନ୍ତି ଆଉ ଯୋଉମାନେ ହଁ ଯୋଉମାନେ କଷ୍ଟ କରିବାକୁ ଚାଁହୁନା ତାଙ୍କୁ ଶିଳରେ କରିବାକୁ ବାଧା ହଉଚି ସେମାନେ ତାଙ୍କର ଗ୍ରାଇଣ୍ଡର ର ବ୍ୟବହାର କରୁଚନ୍ତି ବୁଝୁଚନ୍ତି ଆଉ ଆପଣ ଯୋଉ କହିଲେ ଶି ସୋରିଷରେ ଅଦା ମୁଁ ଯେତିକି ଜାଣିଚି ସୋରିଷ ମସଲା ପକେଇଲେ ଅଦା ଟିକେ ପ୍ର ପକା ଯାଏ ନାହିଁ କାରଣ ଏକରେ ସୋରିଷ ତ ପିତା ଲାଗେ ଅଦା ବି ମଧ୍ୟ ପିତା ଲାଗେ ବୁଝିଛନ୍ତି ତ ଦିଟା ଜାଙ୍କ ପିତା ଜିନିଷ ଯଦି ମିଶିଯିବ ତରକାରୀ ଟା ଆପଣଙ୍କର ପ୍ରାୟତଃ ଟିକେ ଉଁ କଣ ପିତା ଲାଗିବ।
ଆପଣ ଶୁ ଶୁ ଅଦା ଆପଣ ଅଦାଟା ତ ଯାହା ବି ହେଲେ ପଡ଼ିବ ଆପଣ ଅଦାର କ ଭାଗ କ ପରିମାଣ କମ ପକେଇ ପାରିବେ ଆପଣ ଯୋଉଠି ଅଦା ଆମର ଧର ଆମର ପଚିଶ ପଡ଼େ ସେଠି ଆପଣ ଦଶ ଗ୍ରାମ ପକାଇ ପାରିବେ ବୁଝିପାରିଲେ କି ଆପଣ।
ହୁଁ ହୁଁ ନାଇଁ ଅଦାର ମାପ ମାତ୍ର ପଇଲେ ସେଇଟା ପିତା ଲାଗିବ ବୁଝୁଚନ୍ତି ନା।
ଆଚ୍ଛା ପିତା ଲାଗିବ ଆଚ୍ଛା ଆପଣଙ୍କ କଥା କଥା ଅନୁଯାୟୀ ଆପଣ ଅଦା ନେବେ ନ ଅଦା ଟିକେ ଆପଣ ଡିସକନେକ୍ଟ କରିଦେବେ ଡିସ ମାନେ ଅଦାଟିକୁ ଆପଣ କାଟିଦେବେ ହଁ ଅଦ ଆପଣ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦେବେ ଏବଂ ଭଲ ଭାବରେ ବାଟି ଦେବେ ଯଦି ଶିଳ ଥିବ ଆପଣ ସେ ବଟା ମସଲାକୁ ଯଦି ଆପଣ ହ ତେ ଏପଟେ ଆପଣ ଗୋଟେ ପାତ୍ରରେ ତେଲ କିଛିଟା ନେବେ ଶହେ ହଉ କିମ୍ବା ଶହେ କି ପଚାଶ ହେଇଯିବ ଆମ କିଲେ ମାଛ ପାଇଁ ଆପଣ ଶହେ ତେଲ ନେଇପାରିବେ ଶହେ ତେଲରେ ଆପଣ ଅ କିଛିଟା ଆମର ଗୋଲମରିଚ ବା ଆମର ଉମ୍ ଗୋଲମରିଚ ଆଉ କିଛିଟା ଆମର ତେଜ ପତ୍ର ଏବଂ ଗୁଜୁରାତି ମଧ୍ୟ ଆପଣ ପକାଇ ପାରିବେ।
ପଞ୍ଚୁ ଫୁଟଣ ଆପଣ ବି ପକେଇ ପାରିବେ।
ହଁ ଆପଣ କାଠ ମସ ହଁ କାଠ ମସଲା ବି ଆପଣ ଯଦି ଥିବ ଆପଣ ପକେଇ ପାରିବେ। କାଠ ମସଲା ଏବଂ ଏ ଗୁଜୁରାତି ଏବଂ ଏଇ ଅ ଜିରା ବି ଯଦି ହେବ ଆପଣ ଟିକିଏ ହାଲକା ଜିରା ଟିକେ ଆପଣ ପକାଇ ପାରିବେ। ଏବଂ ସେଗୁଡ଼ିକ ଟିକେ ତା ତାତି ତାତି ଆସୁଥିବ ଆପଣ ସେ ଯୋଉ ମସଲା ଗୁଡ଼ିକ ଆପଣ ବାଟିଥିବେ ସେ ମସଲା ଗୁଡ଼ିକ ଆପଣ ପ୍ରୟୋଗ କରିପାରିବେ। ପ୍ରୟୋଗ କରି ଭଲ ଭାବରେ ଆପଣ ଘାଣ୍ଟି ଦେବେ। ଏବଂ ଘାଣ୍ଟି ସାରି ଆପଣ ଭଲ ଭାବରେ କଷିବେ ଟିକେ ତାକୁ ଭଲ କି କଷି ସାରିଲା ପରେ ଯଦି ଆପଣ ଆଳୁ ପକେଇବାକୁ ଚାହୁଁଚନ୍ତି ଯଦି ଆପଣ ମାଛ ବେଶରରେ ଆଳୁ ତ ପ୍ରାୟତଃ ପଡେ ନା ଯଦି ଆପଣ ପକେଇବାକୁ ଚାହୁଁଚନ୍ତି ପକେଇବେ ସେଇଟା ଆପଣଙ୍କ ଉପରେ ଡିପେଣ୍ଡ କରେ ବୁଝିଲେ କି ଆପଣ।
ହ ଆଜ୍ଞା ତାହେଲେ ଆପଣ ଆପଣ ମୁଁ ଆଉ ଗୋଟେ ବି ଜିନିଷ କହୁଚି ମାଛର ଆଉ ଗୋଟେ ଅନ୍ୟଏକ ହୁଁ ଯୋଉ ପ୍ରଣାଳୀ
ହଁ ଆପଣ ଭଲ ଶୁଣନ୍ତୁ ଆପଣ ଭଲ ଭାବରେ ସେ ମାଛଟିକୁ କଷିଦେବେ ଆ ମସଲାଟି କଷି ସାରି ଆପଣ ମସଲାଟି ସିଝିଗଲା ପରେ ଆପଣ ମାଛ ଗୁଡ଼ିକ ଗୋଟେ ପରେ ଗୋଟିଏ ପକାଇଦେବେ କିଛି ସମୟ ଫୁଟେଇ ଦେବେ କିଛି ସମୟ ଫୁଟାଇ ସାରିଲା ପରେ ଆପଣ କଟା ଧନିଆ ପକାଇଦେବେ। ହେଇଗଲା ଆମର ମାଛ ବୟସ ମାଛ ବେସର ପ୍ରସୁତୁ ପ୍ରସ୍ତୁତ। ଆପଣ ଗରମ ଭାତରେ ଖାଇପାରିବେ ଆପଣ ପଖାଳରେ ମଧ୍ୟ ଖାଇପାରିବେ ଆପଣ ଯଉଥିରେ ମଧ୍ୟ ଖାଇପାରିବେ। ଲୋକ ଶାନ୍ତି ମନ ଶାନ୍ତି ସବୁ ଶାନ୍ତି ହୃଦୟ ଶାନ୍ତି ସବୁ ଶାନ୍ତି କୁହନ୍ତୁ ଆପଣ?
ହଁ ମୁଁ କହିଲି ଆପଣ ତ କହିଲେ ସେଇଟା ଭଲ ଲାଗିଲା। ମୁଁ ଆଉ ଗୋଟେ ପ୍ର-ପ୍ରଣାଳୀ ଅଛି ଯୋଉଟା କି ଆପଣଙ୍କୁ ପଖାଳ ସୋଇଥିବ ହଉ। ତ ଗରମ ଭାତ ହଉ ରୁଟି ସହିତ ବି ଆପଣ ଖାଇପାରିବେ। କିନ୍ତୁ ଆ ତାର ତାର ପ୍ରଣାଳୀ ଟା ଟିକେ ଭିନ୍ନ କଣ ଭିନ୍ନ ନା ଆମେ ଯୋଉ ମାଛ ଆଣିଚେ। ତା କଞ୍ଚା ମାଛକୁ ଆମେ କଣ କରିବା ସେ ଯୋଉ ସୋରିଷ ଯୋଉ ବଟା ଆମର ଥିଲା। ପିଆଜ, ରସୁଣ ଅ ଯୋଉ କଞ୍ଚା ଲଙ୍କା ନା ଅଦା ପଡିବନି। ତ ସୋରିଷ ପକେଇବା ମାନେ ଅଦା ପକେଇବନି ତାକୁ ପକେଇକି। ହଁ ତାକୁ ପେଷ୍ଟ କରି ତାକୁ ସେ ଯୋଉ କଞ୍ଚା ମାଛରେ ତାକୁ ରଖିକି। ଗୋଟେ ଆମର ସେ ଯୋଉ କଦଳୀ ପତ୍ର ହଉ କିମ୍ବା ସାରୁ ପତ୍ର ହଉ ଆମେ ତା ଦେହରେ କଣ ଗୋଡେଇକି ତାକୁ ଗୋଟେ ସୂତା ଦ୍ଵାରା ବାନ୍ଧିକି ତାକୁ ଯୋଉ ରଢ ନିଆଁ ଉପରେ ପକେଇବା ବୁଝିପାରୁଛନ୍ତି ନା ନାଇଁ ରଡ ନିଆଁ ଉପରେ ପକେଇଲେ ତାପରେ କିଛି ଠିକ୍ ଅଧ
ମାଛ ଗୁଡିକରେ ଆପଣ ଯୋଉ କହୁଛନ୍ତି, ମାଛ ଗୁଡିକରେ ଆମେ ଟିକେ ଛୁରୀ ହଉ କ ଛୁରୀରେ କିମ୍ବା ଆପଣ ଯଦି କଣ ଥିବ କ ତା ଜିନିଷ ଆମେ ମାଛ ଗୁଡିକରେ ଭଲ ଭାବରେ ଟିକେ ଦାଗ ଦେଇଦବା। କାହିଁକିନା ମସଲା ତା ଭିତକୁ ଯିବ ନା।
ହଁ ହଁ ସେଟା ତ କମନ ଆମର ଯେତେବେଳେ କାଟିଥିବା ମାଛକୁ ସେତେବେଳେ କାଟିଲା ଭିତରେ ସେଇଟା ତା ଭିତରକୁ ଯିବ ବୁଝୀଲ। ଏଇଟା ହଉଛି ତାର ପ୍ରଣାଳୀ ହଉଛି ଯୋଉଟା କି ମ ବେସର ଭେସର ପୂରେଇକି ତ ବାନ୍ଧିଦବା, ବାନ୍ଧି ଦେଲା ପରେ ତାକୁ ଆମେ ରଡ ନିଆଁରେ ଦେଇଦବା। ଯାହା ଫଳରେ ଅଧଘଣ୍ଟା ପରେ ଆପଣ ଦେଖିବେ ଆପଣ ଯୋଉ ତରକାରୀ ରାନ୍ଧୁଛନ୍ତି। ଏ ତରକାରୀ ରନ୍ଧା ଠାରୁ ଏ ଶହେ ଗୁଣ ସ୍ଵାଦିଷ୍ଟ ଲାଗିବ। ବୁଝୁଛନ୍ତି ଥରେ ଆପଣ କରିକି ଦେ ଦେଖନ୍ତୁ ଦେଖିବେ ଆପଣଙ୍କୁ ଆପଣ କହିବେ, ମୁଁ ଏ ବାର ବାର ଏଇ ଜିନିଷ ଟାକୁ କରିକି ଖାଇବି। ଆପଣ କହିବେ ମୁଁ ଆଉ ତରକାରୀ ଖାଇବି ନାଇଁ ଏଇ ମାଛ ପତ୍ର ପୋଡା ଖାଇବି ବୁଝିଲନା। ଏ ତ ଓଡିଆ ଘରେ ଆମର ଆଗ ତାଙ୍କର ଆମ ଯୋଉ ଜେଜେବାପା ଜେଜେମା ତାଙ୍କ ସମୟରେ ସେମାନେ ସବୁ ସେତେବେଳେ ଚୁଲିଥିଲା। ସେମାନେ ତ ବଜାରରୁ ଯାଇ ମାଛ କିଣୁ ନଥିଲେ, ସେମାନେ ଏଇ ଗାଁ ର ପାଖ ପୋଖରୀରେ ମାଛ ଧରି ଆଣି, କିଏ ଯୋଉ ସ୍ତ୍ରୀ ଲୋକ ମାନେ ଶାଢୀରେ ତାଙ୍କର ଶାଢୀ କାନିରେ ମାଛ ଚୁନା ମାଛ ତାଙ୍କର ଧରିକି ଆଣିକି ଆଣିକି ପୋଡିକି ଏମତି ଖାଆନ୍ତି। ସେତେବେଳ ଏତେ ସ୍ଵାଦିଷ୍ଟ ଲାଗେ ବା ବାସ୍ନା ହୁଏ, ଗ ମାନେ ଆମେ ଗୋଟେ ଘରେ ଥିବୁ ଆଉ ଗୋଟେ ଘରକୁ ବାସ୍ନା ହୁଏ। ଏବେ କିନ୍ତୁ ମାଛ ଆମେ ଘରେ କରି ଖାଇଲେ ବି ସେଟା ଆମକୁ ବାସ୍ନା ହଉନି। ତ ଏଇଆ ହଉଛି କଥା ଆଉ କଣ ଆଜ୍ଞା।